ହଁ।
ହାଲୋ।
ହଁ ଆସିଲ ତ ଭାଇ ହଁ। ନା ତ ତମର ନେଟୱର୍କ ନାହିଁ। ନା ତମର ନେଟୱାର୍କ ନାହିଁ ବା।
ଶୁବୁନି କଥା।
ହଁ ଏବେ ଶୁଭିଲା।
ଏଇ ତଳେ ଆମର ଟିକେ ନେଟୱାର୍କ ପ୍ରୋବଲେମ ରହୁଚି ତ ସେଥିଲାଗି ଶୁଭୁନଥିବ।
ହଁ ସେଇଥିପାଇଁ କଟିଯାଇଚି ମୋର କମ୍ପ୍ଲିଟ ଟାସ୍କ କଣ ଗୋଟେ ଲେଖୁଚି ତ ଫେରେ ଦେଖିବା। କଣ ହେଇଥିବ।
ହୁଁ ହୁଁ।
ତମର ଲେଖିଲେ କିି ସେମିତି ଲେଖୁଚି କି?
ନା ନା। ଆଉ କଣ କୁହ କଣ କରୁଚ? ହାଲୋ।
ହଁ ମୁ ଏଦ ହାଲୋ। ଶୁଭିଲା?
ହଁ ହଁ।
ହଁ ହଁ ଲାଇନରେ ଯାଇନ କୁଆଡ଼େ ବର୍ଷା ପାଗରେ ତ ଲାଇନ ରହେନି।
ନା ଆଜି ଅଛି।
ହଁ। ଅ ହୋ। କଣ କହିଲ? ରୋଷେଇବାସ ଆରମ୍ଭ କଲଣି?
ନାଇଁ ବସେଇଚି ଚିକେନ ବସେଇଚି।
ହଁ। ଚିକେନ ପ୍ରେସରରେ କରିଦିଅ ନା ନା ଚିକେନ ପ୍ରେସରରେ କର ନା ନା କୋଉଥିରେ? କଡେଇରେ।
ଆମର ଅଳ୍ପ ଲୋକ କେତେ ଚିକେନ ଯେ ପ୍ରେସରରେ କରିବୁ। ହାଲୋ। ହାଲୋ। ହାଲୋ। ହାଲୋ।